ହାଲୋ
ହାଲୋ
କେମିତି ଅଛ?
ଜୟ ଜଗନ୍ନାଥ।
ହଁ କେମିତି ଅଛ?
ହଁ ଭଲ ଆଉ ତମେ?
ହଁ ମୁଁ ବି ବହୁତ ଭଲ ଅଛି। ଆଉ ତମେ ଆଜି ରୋଷେଇ କଣ କଣ ସବୁ କରିଥିଲ?
ରୋଷେଇ ଭାତ, ଡାଲି, ତରକାରୀ ସୋୟବିନ ତ
ଓହୋ ଏଇଟା ସବୁ କରିଥିଲା ନା? ଆଉ ଆଜି ତ ବର୍ଷା ପାଗ ହେଇଛି, ବର୍ଷା ପାଗ କୁ ତୁମେ କଣ କିଛି ଛଣାଛୁଣି କରିନଥିଲ?
ନା ବର୍ଷ ତଉ କିଛି ଛଣାଛୁଣି କରିନଥିଲି ସନ୍ଧ୍ୟା ବେଳେ ଖାଲି ମ୍ୟାଗି କରିଥିଲି।
ଆଉ ତମେ ତ ମ୍ୟାଗି କରିକି ଖାଇସାରିଲଣି ଆଉ ଆଉ କଣ କହିଲା ଏଇ ଯୋଉ ବର୍ଷା ହଉଚି ଆଉ କିଛି ଦିନ ପରେ ତ ଶୀତ ଆସିବ। ଆଉ ମୁଁ ଭାବୁଛି କୁଆଡେ ଗୋଟେ ବୁଲି ଗଲେ ଭଲ ହୁଅନ୍ତା?
ହଁ ପ୍ଲାନିଂ କର, ଯୋଉ ଦିନ ଯିବା। ଶୀତ ଦିନରେ, ଶୀତ ଦିନରେ ଗଲେ ବୁଲି, ବହୁତ ଭଲ ଲାଗେ।
ହଁ ତମେ କହୁନ କୋଉ ଜାଗାକୁ ଗଲେ ଭଲ ଲାଗିବ? ଆଉ କେମିତି କଣ ଟିକେ ଯାଆନ୍ତେ? ଆଉ କୋଉଠିକି ଟିକେ ତମେ ଚିହ୍ନା ଜଣା ଅଛ, ସେଇଠିକି ଯାଆନ୍ତେ କେତେ ଦିନି କଣ କେମିତି ରୁହନ୍ତେ, ତମେ ଟିକେ କୁହ
ଆମେ କୁଆଡେ ଆମେ ସବୁଠୁ ଭଲ ଜାଗା ହଉଛି ଆମ ପୁରୀ ସେଇଠିକ ଯଦି ତମେ କହନ୍ତ ତାହେଲେ ଯାଆନ୍ତେ।
ହଁ ପୁରୀ ତ ବଢିଆ ହବ, ଟିକେ ସମୁଦ୍ରରେ ଗାଧାଗୁଧି କରନ୍ତେ। ମଜା ମସ୍ତି ଟିକେ କରନ୍ତେ, ଆଉ ଯିଏ ହୁଁ ଯେ ପୁରୀ ଆମେ କୋଉଥିରେ ଯାଆନ୍ତେ?
ପୁରୀ ଆମେ ବୁଲର କରିକି ଯାଆନ୍ତେ ଆଉ
ମୁଁ କଣ ଭାବୁଛି କହିଲ ଦେଖ -ଏଇନା ଯଦି ବୋଲେରରେ ଆମେ ଯିବା ବୋଲରରେ ନବ, ସେଠି ଆମେ ଦେଖ ପୁରୀ କଣ ଯାଇକି ସେ ଗୋଟେ ଦିନେ ପଳେଇ ଆସିଲେ କିଛି ମଜା ନାହିଁ, ଆମେ ଯାଇକି ନ ରହିଲେ କିଛି ମଜା ହବନି। ଆମେ ଗୋଟେ କାମ କରିବା ଟ୍ରେନ ରେ ଯିବା।
ହଁ ସବୁଠୁ ବେଷ୍ଟ, ଟ୍ରେନରେ ଗଲେ।
ଟ୍ରେନ ରେ ଯିବା। ଆଉ ସେଠି ପୁରା ଚାରି ପାଞ୍ଚ ଦିନ ପଛେ, ପଇସା ଟା ଆମେ ଖର୍ଚ କରିବା ହୋଟେଲରେ ରହିବାରେ, ଗୋଟେ ଭଲ ହୋଟେଲରେ ଦେଖିକି ରହିବା। ଆଉ ସେଠି ଖର୍ଚ୍ଚ କଲେ ଭଲ ହୋଟେଲ ରେ ରହିଲେ ସେ ସମୁଦ୍ର ପାଖ ଯୋଉ ହୋଟେଲ ଅଛି। ସେଇଠି ରହିବା। ଆଉ ଖାଇବା ପିଇବା ବୁଲାବୁଲି କରିବା ଚାରି ପାଞ୍ଚ ଦିନ ରହିକି ଆସିବା। ନା କଣ କହୁଛ ତମେ କେମିତି କଣ କହୁଛ କହୁନ?
ନାଇଁ ସେଇଟା ହିଁ ଠିକ ହବ। ଚାରି ପାଞ୍ଚ ଦିନ ବି ଆମକୁ ସବୁଆଡ଼େ ବୁଲିବା ପାଇଁ ସେ ପାଖ ପାଖରେ ଯୋଉ ମନ୍ଦିର ମାନେ ଅଛି ସବୁଆଡ଼େ ବୁଲିବା ପାଇଁ ବି ଆମକୁ ଟାଇମ୍ ମିଳିବ।
ହୁଁ ତମେ କେବେ ପୁରୀ ଯାଇଛ ଟ୍ରେନରେ ନା ସବୁବେଳେ ତୁମେ ଗାଡ଼ିରେ ଯାଅ?
ନାଇଁ ମୁଁ କେବେ ଟ୍ରେନରେ ଯାଇନି ପୁରୀ ମୁଁ ସବୁବେଳେ ଗାଡିରେ ଯାଏ। ଗାଡିରେ ଯାଇକି ସେଠି ଆମେ ଦି ତିନି ଦିନ ରହିକି ଆସୁ।
ହଁ ତମେ ବିଶ୍ୱାସ କରିବନି ଟ୍ରେନରେ ଥରେ ଯିବ ଏତେ ମଜା ଲାଗେ ମାନେ ବିଶ୍ଵାସ କରିବନି ମାନେ ଟ୍ରେନ ରେ ତ କୋଡିଏ ପଚାଶ ଟଙ୍କାରେ ନେଇକି ପହଞ୍ଚେଇଦବ। ଆଉ ଏଥର ବି ନୂଆ କଣ ହେଇଛି ଯେ ଆମ ରଥ ଯାତ୍ରା ନା ଗୁଣ୍ଡିଚାକୁ? ଏଇ ଆମ ପାଖରୁ ଟ୍ରେନ ଯିବ କୋଡିଏ ଟଙ୍କାରେ ଆମ ଗାଁ ରେ ଯୋଉ ଟ୍ରେନ ହଉଛି ସେଇ ଟ୍ରେନ ରେ ଯିବ କୋଡିଏ ଟଙ୍କାରେ ପୁରୀ ନେଇକି ପହଞ୍ଚେଇ ଦବ। ଆଉ ଭାରି ମଜା ହବ ଚାଲ ସେଇଥିରେ ଆମେ ଟୋଟାଲି ଆମର ପରିବାରର ଯେତେ ଜଣ ଅଛନ୍ତି ସମସ୍ତେ ଯିବା ଭାରି ପୁରା ବଢିଆ ମଜା ହବ ଖାଇବା ପିଇବା ନେଇଥିବା। ସେ ଯୋଉ ହୋଟେଲ ରେ ରହିବା। ଆଉ ରଥଯାତ୍ରା ପୁରା ରଥପତ୍ରରେ ପୁରା ଉପଭୋଗ କରିବା। ଆସିବା ଆଉ
ହଁ ଆଉ ଶୀତ ଦିନ ହଁ ଠିକ୍ କଥା ଶୀତ ଦିନେ କାହିଁକି ଯିବା? ଆମର ତ ପୁରା ସହଜରେ ଯିବାର ଟ୍ରେନ୍ ହେଇଯାଇଛି। ସେଥିପାଇଁ ଆମେ ଆମର ରଥଯାତ୍ରାକୁ ପ୍ଲାନିଂ କଲେ କେମିତି ହବ?
ବଢିଆ ହବ ତମ ପଟକୁ ସବୁ କିଏ କିଏ ଯିବେ?
ଆମ ପଟୁ ଏଠିି ଆମର ଏଠି ସାଙ୍ଗସାଥି ଅଛନ୍ତି ତିନି ଚାରି ଜଣ ସେପଟୁ ତୁମେ ସାଙ୍ଗସାଥି ଆଣିବ ତିନି ଚାରିଜଣ ଏମିତି କରିକି ଯିବା ଆଉ।
ହଁ ଦେଖ ଆମ ଘରୁ ମୁଁ କହୁଛି। ଆମ ଘରେ ମୋ ବାବା, ମାମା, ମୋ ଜେଜେବାପା, ଅଜା, ଆଈ ମୋର ଭାଇ ଭଉଣୀ ଅଛନ୍ତି। ପୁଣି ମୋ ବଡ ବାପା ପୁଅ, ଦାଦା ପୁଅ ଭାଇ ଭଉଣୀ ଆଉ ଆମ ଗାଁ ସାହି ଲୋକମାନେ ଦେଖ ଗାଁରୁ ଆମର ଟ୍ରେନ ଟା ଯାଉଛି ମାନେ ଯାହା ହେଲେ ତ ମାନେ ଗାଁରୁ ତ ମାନେ ଅଳ୍ପ କହିଲେ ଦୁଇଶହ ଉଁ ଲୋକ ଯିବେ ହେଲା। ଆଉ ତମ ଗାଁ ଟା ତ ଆମ ଗାଁ ର ପାଖ ତମେ ହଉ ଚି ମାନେ ତମେ ବି ସେଇଟା ତମ ଗାଁରେ ଲୋକଙ୍କୁ କହିଦିଅ ଯେ କୋଡିଏ ଟଙ୍କାରେ ଟ୍ରେନ ଯିବ ଯିଏ ପୁରୀ ଯିବାର ଅଛି ଯିବ ଭାରି। ହେଲା ଏ ସୁଯୋଗ ଆଉ ଆସିବନି।
ହଁ ମୁଁ ପଚାରିଦେବି କାଲି। ସମସ୍ତଙ୍କୁ ଆମେ ଗୋଟେ ଟିମ୍ କରିକି ପଳେଇବା ଆଉ।
ହୁଁ ସେମିତି କରିଦବା। ବଢିଆ ହବ ଦେଖ ତମ ଗାଁ ର ବି ଲୋକଙ୍କୁ ଆଣ ସେମାନେ ବି ଟିକେ ମାନେ
ସେମାନେ ବି ହଁ ପ୍ରଭୁଙ୍କୁ ଦର୍ଶନ କରିବେ ସମସ୍ତେ। ଏକାଠି ସବୁ ଏକାଠି ଗଲେ ମାନେ ଭଲ ଲାଗେ।
ଆଉ କେତେ ମଜା ହବ କହୁନ ପୁରା ବଗି ବଗି ସାରା
ଆଉ ଏ ହଉ ଯିବା ଆଉ ରଥ ଆମେ ଆଉ ଶୀତଦିନରେ ନ ଯାଇକି ରଥଯାତ୍ରା ଓଳକୁ ଯିବା।
ଠିକି ରଥ ଯାତ୍ରାକୁ ଆମେ ଯିବା ଆଉ ସେ ରଥ ଯାତ୍ରା ବି ବର୍ଷା ହଉଥିବ ନା ଥଣ୍ଡା ଲା ବ ବେଶୀ ବି ଗରମ ଲାଗିବନି।
ନା ନା।
ହୁଁ ଆଉ ତମେ ହୋଉଛି କେତେଦିନ ରହିବା ପାଇଁ ଭାବୁଛ?
ଆମେ ରହିବା ଯା ଯଦି ଯାଇଛେ। ତାହେଲେ ଦି ତିନି ଦିନ ଚାରି ଦିନ ରହିଲେ ଟିକେ ତାଙ୍କୁ ଭଲ ଲାଗିବ। ବୁଲାବୁଲି ପାଇଁ ରହିଵା ଆଉ। ଆଉ କଣ ଆଉ କଣ ସେଇ ଦିନ ଯାଇକି ସେଇଦିନ ଆସିଲେ ଆଉ ଭଲ ଲାଗିବନି ମଜା ଲାଗିବନି। ଆଉ ସମସ୍ତେ ଦି ତିନି ଦିନ ରହିଲେ ଆମେ ବି ସବୁ ଦେଖିପାରିବା ଫ୍ରିରେ। ନହେଲେ ଆଉ ଗୋଟେ ଦିନ ଗଲେ ତ ସାଙ୍ଗେ ସାଙ୍ଗେ ପଳେଇ ଆସିବା କଣ ଦେଖିପାରିବା।
ଠିକ ଦେଖ ଆମେ ମୁଁ ଭାବୁଛି ସାତ ଆଠ ଦିନ ରହିବା ଆମର ଠାକୁର ପୁରା ରଥରେ ଚଢିବେ ପୁରା ରଥ ଟାଣି ଟାଣି ଆଣିବା ମାଙ୍କ ମାଉସୀ ମା ମନ୍ଦିର ଆଉ ମନ୍ଦିରରେ ପୁରା ସାତ ଦିନ ଭଲ ଭାବରେ ଆମେ ଉପଭୋଗ କରିବା। ତାପରେ ମାଉସୀ ମା ମନ୍ଦିରରୁ ବି ରଥ ଟାଣି ଟାଣି ଆଣିବା ଏଠିକି ହେଲା।
ବାହୁଡ଼ା ବାହୁଡ଼ା ଟାଇମ୍ ଏକାଥରେ ଆଣିବା ଆଉ।
ହଁ ସାତ ଦିନ ପୁରା ଗୋଟେ ହୋଟେଲେ ନେଇଯିବା ସେଇ ସମୁଦ୍ର ପାଖ ପୁରା ଡେଇଁବା ଡେଇଁବା ନାଚିବା ନାଚିବା ଆମେ ତ ପାହାଡିଆ ଅଞ୍ଚଳରେ ରହୁଚେ। ତମେ ଭାବ ନଈ ପାଣି ଦେଖିଲେ ଆମ ଦେହ କଣ ହେଇଯାଏ ଆଉ ତମେ ତ ଜାଣିଥିବ ତମେ ତମ ଗାଁ ଲୋକଙ୍କୁ କହିଦିଅ ଗାଁ ଲୋକ ଯଦି ଅଧିକ ଗଲେ
ମୁଁ ଗାଁ ଲୋକଙ୍କୁ କହିଦେବି ଅଧି ଯିବା ନେଇକି ଗଲେ ସମସ୍ତଙ୍କୁ ଅଧିକ ଗଲେ ନା ମଜା ହବ ଏକା ଗଲେ କଣ ଭଲ ଲାଗିବ କି ସମସ୍ତେ ବି ଦେଖିବେ ସମସ୍ତେ ଗାଁ ରେ ଯୋଉମାନେ ଯାଇପାରୁନାହାନ୍ତି ସହଜ ଉପାୟ ରେ ଆମର ଚାଲିଲାଣି ସେଇଥିପାଇଁ ସମସ୍ତେ ଯିବେ।
ହୁଁ ଆଉ ଦେଖ କୋଡିଏ ଟଙ୍କା କୋଡିଏ ଟଙ୍କା
ହୁଁ। କେତେ ହଁ କୋଡିଏ ଟଙ୍କା ଲୋକମାନେ ଯାଇପାରୁନାହାନ୍ତି ଯୋଉମାନେ। ଏତେ ହଁ ଭାବୁଚନ୍ତି ଏତେ ବାର ଏତେ ବାଟ ଆମେ କେମିତି ଯିବୁ। ସେଠି କୋଡିଏ ଟଙ୍କା ଏଇନା କହିଲେ ସମସ୍ତେ ଆରାମସେ ଖୁସିରେ ଯିବେ।
ସେଇଆ କୋଡିଏ ଟଙ୍କା ଖୁସିରେ ଯିବେ ଆରାମସେ ଯିବେ ଆଉ ଶାନ୍ତିର ସହିତ ଯିବେ। କିଛି ଅସୁବିଧା ବି ହବନି ବହୁତ ଲୋକ କଲେ ଆମର ଗୋଟେ ସାହସ ବଳ ଆଉ ଉଁ ହେଲା ଆଉ ଗୋଟେ କାମ କରିବା ମୁଁ ଗୋ ଗୋଟେ ବଡ ମାନେ ରୁମ ତ ଦେଖିବି ହଲ୍ ବି କିଛିଟା ଦେଖିଦବା ଯୋଉମାନେ ଟିକେ ଇଏ ସେମାନେ ଆମେ ସବୁ ହଲ୍ ଫଲ ରେ ବି ରହିଯିବା ଅଳ୍ପ ପଇସା ଖର୍ଚ୍ଚ ହବ। ଆଉ ବେଶୀ ଟଙ୍କା ବି ଖର୍ଚ୍ଚ ହବନି ବହୁତ ଲୋକ ହଲ୍ ଭଳିଆରେ ରହିଗଲେ ଆଉ ମାନେ
ଆମକୁ ଆଉ କିଛି ବି ଅସୁବିଧା ହବନି ହଁ। ହୁଁ ଅସୁବିଧା ବି କିଛି ହବନି କିଛି ପ୍ରୋବ୍ଲେମ୍ ବି ହେବନି।
ହୁଁ ସେଇଟା ଦେଖିବା କରିବା। ଆଉ ତମେ ବୁଝାବୁଝି କରିକି କହିବ ଆଉ।
ହଁ ମୁଁ ବୁଝାବୁଝି କରିକି ତମକୁ କହିବି ତମେ ସେଇ ଅନୁସାରେ ନବ ରୁମ ନବ।
ଠିକ ଆଉ ହଉଚି ତମ ତମର ଶୁଣୁନ ତମର ଯୋଉ ଗାଁରେ ତମର ଯୋଉ ରଥଯାତ୍ରା କରନ୍ତି। ସେଠି ଗାଁ ରେ ତମର ରଥପଥ ହୁଏ?
ହଁ ଆମ ଗାଁରେ ଅଛି। ସେ କହୁଥିଲେ ପୁରୀରେ ଯେମିତି ଆମର ତିନି ଠାକୁର ତିନି ରଥରେ ଯାଉଛନ୍ତି ଏଇଠି ଆମର ଗୋଟିଏ ରଥ ହୁଏ।
ହୁଁ ଆମ ଗାଁରେ ବି ସେଇଆ ଆମ ଗାଁ ରେ ବି ଗୋଟେ ରଥ ହୁଏ ଦେଖ। ଗାଁ ଲୋକ କଣ ତିନି ରଥ କରିବାଟା ବହୁତ ପଇସା ପତ୍ର ବି ଦରକାର ନା।
ହଁ।
ହୁଁ ସେଇଆ।
ସେଥିପାଇଁ ଆମର ତିନି ତିନି ରଥରେ ସେଥିପାଇଁ ଆମର ଗୋଟିଏ ରଥରେ ତିନି ଠାକୁର ଯାଆନ୍ତି।
ହୁଁ ଆମର ହଉଚି କଣ କହିଲ ଆମର ମାନେ ମନ୍ଦିରଠୁ ମାଉସୀ ମା ମନ୍ଦିରଟା ଆଉ ଘରଟା ଆମର ଦି ତିନି ମାନେ କହିବାକୁ ଗଲେ ଏଟା ବହୁତ ସାଙ୍ଗେ ସାଙ୍ଗେ ପହଞ୍ଚିଯିବ। କିନ୍ତୁ ଆମେ ଯେ ରଥ ଟା ବୁଲେଇବା ପାଇଁ ପୁରା ବୁଲେଇ ବୁଲେଇ ଆଣୁ। ହେଲା ଏଇ ତିନି ଦି କିଲୋମିଟର ଖଣ୍ଡେ ହେବ ଆମର ମନ୍ଦିରଠୁ ମାଉସୀ ମନ୍ଦିର। ତମ ଗାଁର ମାଉସୀମା ମନ୍ଦିର କେତେ ବାଟ ହବ?
ସେତିକି ହିଁ ହବ ଦି ତିନି କିଲୋମିଟର ହବ ବେଶୀ ବେଶୀ ବାଟ ନାହିଁ।
ତମ ଗାଁରେ କେମିତି କଣ ରଥଯାତ୍ରା କରନ୍ତି ସବୁ?
ଆମ ଗାଁରେ ତ ରଥଯାତ୍ରା ସବୁ ଭଲ ହୁଏ ଏପଟେ ଆଉ।
ହୁଁ ଆ ଆମ ଆମ ଗାଁ ରେ କଣ କରନ୍ତି ନା ମାନେ ପୁରା ଏମିତି ଝୁଲେଇ ଝୁଲେଇ ଆଣନ୍ତି ଠାକୁରଙ୍କୁ। ରଥରେ ବସାନ୍ତି। ପୁରା ଘଣ୍ଟ, ଶଙ୍ଖ, କୀର୍ତ୍ତନ ହୁଏ। ପୁରା ଗାଁ ଟା ଆଚୁଅଲି ଆମର ବହୁତ ମାନେ ଗାଁ ରେ ଲୋକ ଲୋକମାନେ ଗୋଟେ ଖୁସି ମଜାରେ ଟାଣା ଟୁଣି କରନ୍ତି ଛୁଆ ମାନେ ପୁରା ଧରିକି ଗୋଟେ ଖୁସି ଯେ ଗୋଟେ ଉତ୍ସାହ ଅଛି ଗୋଟେ ପର୍ବପର୍ବାଣିୀ ଚାଲିଛି। ଆଉ ଖୁସି ମନର ସହିତ ଲୋକମାନେ ସବୁ କାମ କରନ୍ତି ଆଉ ହଉଛି ବହୁତ ବଢିଆରେ ହୁଏ ରଥଯାତ୍ରା। ତାପରେ ଏଇଠି ଯୋଉ ମାଉସୀମା ମନ୍ଦିର ରୁହନ୍ତି। ସେଇଟା ଆମ ଗାଁ ଆମ ଗାଁ ର ଲୋକମାନେ ଯେହେତୁ ଆମର ଅ ଆଇଛନ୍ତି ଜଗନ୍ନାଥ ହେଲା। ଲୋକମାନେ ସବୁ ଭଳି କିି ଭଳି ଖାଇବା ନେଇକି ତାଙ୍କ ପାଖକୁ ଯାଆନ୍ତି ଯେହେତୁ ମାଉସୀ ମା ଘରକୁ ଆଇଛନ୍ତି ଟେଷ୍ଟି ଟେଷ୍ଟି ଖାଇବା ଖାଇବେ ନା ସିଏ ତ ଆମରିକଣିଆ ଠାକୁର। ଟିକେ ଟେଷ୍ଟି ଟେଷ୍ଟି ନହେଲେ ତାଙ୍କର ତ ଗଳିବନି। ଆଉ ଏମତି କରନ୍ତି ବହୁତ ଖୁସି ଲାଗେ ମଜା ବି ଲାଗେ ଆଉ। ତମର ବି ଏମିତି ହୁଏ?
ହଁ ଆମର ବି ସେମତି ବି ଆମର ବେଶୀ ଛୁଆ ମାନେ ଏଇଠି ବହୁତ ଖୁସି ହେଇଯାଆନ୍ତି।
ହୁଁ ସେଇ ଛୁଆ ମାନେ ବହୁତ ଖୁସି ହୁଅନ୍ତି।
ହଁ ଠାକୁରଙ୍କୁ ଦେଖିକି ଆମର ସେମିତି ହୁଏ ସେଇ ଟାଇପର ଛୁଆମାନେ ବେଶୀ ଖୁସି ହେଇଯାଆନ୍ତି। ଆମର ଦମ ଧାମରେ ଏପଟେ ବି ହୁଏ ରଥଯାତ୍ରା। ଠାକୁରଙ୍କୁ ପହଣ୍ଟି ବିଜେ ଯେମିତି ଝୁଲିଝୁଲି ଯକ ସତ ଠାକୁ ଝୁଲି ଝୁଲି ଆସ ଆସୁଛନ୍ତି ଚାଲି ଚାଲି ପହଁଣ୍ଟି ବିଜେ କରିକି ଏମିତି ତିନି ଠାକୁରଙ୍କୁ ନେଇକି ରଥରେ ଝୁଲାନ୍ତି।
ଆଜ୍ଞା ଆଜ୍ଞା ଆଉ ହଉ ତାହେଲେ ମୁଁ ରଖୁଛି ଆଁ।
ହାଲୋ।